ହ୍ୟାଲୋ କଣ କରୁଚ?
କଣ କରୁଚ?
ତମେ କଣ କରୁଚ?
ହୁଁ ଏଇ କଥା ହେବା ପାଇଁ ତଳକୁ ଆସିଲି ଖାଇବା ସରିଲାଣି?
କଣ ଖାଇଲ?
ଭାତ ଡାଲମା ଭଜିଆ ପାମ୍ପଡ ତମେ? ହ୍ୟାଲୋ।
ସାଧା ନା ଆମିଷ?
ସାଧା ସା
ହୁଁ ହୁଁଁ।
ବ ବର୍ଷା ହଉଛି?
ନାଇଁ ଆମେ ତ ରାଜଧାନୀ ବାସୀ, ରାଜଧାନୀରେ ଖାଲି ଖରା ହିଁ ଖରା। ବର୍ଷାର କୌଣସି ବି ସୁଗନ୍ଧ ନାହିଁ। କାସ୍ ଟିକେ ବର୍ଷା ଯଦି ହେଇଯାଆନ୍ତା ମଜା ଆସିଯାନ୍ତା।
ଆମ ଏପଟେ ତ ବର୍ଷା ଜୋର ହଉଛି ଏବେ।
ଜୋରେ ବର୍ଷା ହେଉଛି?
ହଁ।
ବର୍ଷା ହଉଛି ତମେ ରୁମ ରେ ରହିକି ବସିଚ ତମେ ଉପରେ ଯାଇକି ଟିକେ ନା ବର୍ଷାରେ ଟିକେ ଉଦା ହବ ଭିଜିବ କେତେ ଦିନ ପରେ ବର୍ଷା ଆସି।
ନା ଭଲ ଲାଗେନି ବର୍ଷା ରେ ଭିଜିବାକୁ।
ସିଏ ସତରେ ବର୍ଷାରେ ଭିଜିବା ପାଇଁ ଭଲ ଲାଗେନି? କଣ କରିବାକୁ ଭଲ ଲାଗେ ତାହେଲେ? ହୁଁ।
ହ୍ୟାଲୋ।
କଣ କରିବା ପାଇଁ ଭଲ ଲାଗେ ହୁଁ କହିଲି କଣ କରିବା ପାଇଁ ଭଲ ଲାଗେ?
ମତେ ଚଳଚିତ୍ର
ଆଛା। ଚଳଚିତ୍ରରେ କଣ ମାନେ ଓଡିଆ ଚଳଚିତ୍ର ନା ଆମର ର ରାଷ୍ଟ୍ର ଭାଷୀ ଚଳଚିତ୍ର ହିନ୍ଦୀ ଚଳଚିତ୍ର। ମତେ ତ ଭଲ ଲାଗେ ଆଜି ହଉଛି ଦିଟା ଭଲ ଲାଗେ ଆମ ମତେ ଭଲ ଲାଗେ ଆଜି ତ ହେଲା ଶନିବାର ରବିବାର ଦିନ ସବୁ କାମ ସାରିଦବ। ତାପରେ ମୋଟର ସାଇକେଲେ ଟା ଧରିକି ବାହାରି ପଡିବ ଜାଣିିନଥିବ କୁଆଡେ ଯାଉଛ ଠିକ ଅଛି କିନ୍ତୁ ଗାଡି ଟା ବାରିକି ପଳେଇବ। କାହାକୁ ଗୋଟେ ସାଙ୍ଗ କୁ ଦେଖିକି ସାଙ୍ଗରେ ବସେଇକି ବୁଲିବ ବୁଲିବ ବୁଲିବ ବୁଲିବ ବୁଲିବ ଦି ଘଣ୍ଟା ତିନି ଘଣ୍ଟା ବୁଲିବ ବୁଲିବ ବୁଲିବ ପୁରା ପୁରି ଆମର ପୁରୀ ଯିବା ପାଇଁ ଏଇ ଗୋଟେ ରାସ୍ତା ଅଛି ତ। ଫାଙ୍କାରେ ସେ ପୁରା ଖାଲିରେ ଖାଲିରେ ପଳେଇବ ପଳେଇବ ପଳେଇବ। ବୁଲି ବାଲିକି ଆସିବ ଆଉ ଆସିଲା ବେଳେ ସନ୍ଧ୍ୟା ହେଇଯାଇଥିବ। ଟିକି ସାତଟା ଆଠଟା ହେଇଯାଇଥିବ କେଉଠି କଣ ଦେଖିକି ଟିକେ ଖାଇଦେବ। ଏମିତି ମୋ ନୋର ଯୋଉ ଇଏ ଖାଦ୍ୟ ଛଣା ଛଣି ତେଲ ହେଇଛି। ସେତିକି ତ ଦରକାର ମଣିଷ ଜୀବନରେ ତ ଆଉ କଣ ଅଛି କହିଲ?
ଠିକ କହିଲ ତମକୁ ବର୍ଷା ଋତୁ ଭଲ ଲାଗେ?
ବର୍ଷା ଋତୁ ବର୍ଷା। ସବୁ କିଛି ଭଲ ଲାଗେ, ମାନେ ଖାଲି ବର୍ଷା ନାହିଁ ବର୍ଷା ଯୋଉମାନଙ୍କର ନା ସେଟା ବି ଭଲ ଲାଗେ। ବର୍ଷା ହିଁ ମଜା ତ ଗାଡି ଚଲାଉଥିବ ବର୍ଷାରେ ଓଦା ହେଇ ହେଇ ଆ ହା ଆ।
ବର୍ଷା ଋତୁରେ ବି ଚାରିଆଡେ ସୁମୁଜି ସବୁଜିମା ଦେଖିବାକୁ ଭଲ ଲାଗେ ମନ ଖୁସି ପୁରା ହୋଇଯାଏ।
ହୁଁ ଆଉ ସବୁ ଯାକ ମାନେ ସବୁଜ ପନିପରିବା ବି ମିଳେ। ପ୍ରଚୁର ପରିମାଣରେ ମିଳେ ପିଜୁଳି ହେଲା।
ରାସ୍ତା ହତରେ ଅସୁବିଧା ହୁଏ ଏ ରାସ୍ତା ହାତ କାଦୁଅ ହେଇଯାଇଥିବ ସେମିତି ଯିବା ଆସିବାରେ ଟିକେ ଅସୁବିଧା ହୁଏ।
ଗମନା ଗମନ ଟିକେ ଅସୁବିଧା ହୁଏ ଆଉ ନା? ଆଉ ଯଦି କଂକ୍ରିଟ ରା ହୁଁ। କଂକ୍ରିଟ ରାସ୍ତା ଯଦି ହେଇଯାଇଥିବ ଠିକ ଅଛି ଯଦି ରାସ୍ତା କାଦୁଅ ରାସ୍ତା ମା ମାଟି ରାସ୍ତା ଗାଁ ମାନଙ୍କର କି ଯୋଉଠି ବି ରାସ୍ତା କାମ ହଉଛି ଧର। ଭାରି ସେଇ ଜାଗା ଗୁଡାକ ଭାରି ଭୟଙ୍କର ହେ ତାପରେ ଏପଟେ ଆମର ଡ୍ରେନ ସବୁ ଯୋଉ ନାହିଁ ନାଳ, ନର୍ଦ୍ଦମା ସେଗୁଡା ସବୁ ଜାମ ହେଇଯାଏ। କେତେଟା ଜାଗାରେ ହେ। ପାଣି ପସିଯାଏ ଲୋକଙ୍କର ଘରେ ଲୋକ ରାତି ସାରା ଶୋଇ ନଥିବେ। ବର୍ଷ ର ମଜା ଅଲଗା କିନ୍ତୁ ତାର ମାନେ କ କଷ୍ଟ ବି ଅଲଗା ଦିଟା। ହଁ ଅଛି, ସକାଳେ ଖାଇଥିଲ କଣ?
ସକାଳେ ଖାଇଥିଲି ମ୍ୟାଗି ଖାଇ ଥିଲି ଆଉ। ତମେ କଣ ଖାଇଥିଲ? ମ୍ୟାଗି ମ୍ୟାଗି ଖାଇଥିଲି।
କାହାଠୁ?
ଆରେ ମ୍ୟାଗି ଖାଇଥିଲି।
ବୁଝିଲି ଆଛା। ମୁଁ ସକାଳେ ଖାଇଥିଲି ଏଇ ସିମେଇ ବନେଇକି ଖାଇଥିଲି। ଏଇ ରୁମ ନେଇକି ରହୁଛି ତ ଘର ନେଇକି ଏକୁଟିଆ। ଆଉ ସିମେଇ ବନେଇକି ଖାଇଥିଲି ଖାଇକି ଆସିଥିଲି। କାର୍ଯ୍ୟକ୍ଷେତ୍ରକୁ ଆଉ ଖରା ବେଳେ ମଧ୍ୟାହ୍ନ ଭୋଜନ ହୁଁ।
ତମେ ଏବେ ଜବ କରୁଛ ନା ପଢା ପଢି?
ନାଇଁ ମୁଁ ଏବେ ଏଇ ସରକାରୀ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଯଉଟା କିି ସକାଳେ ସେଇ ପାଞ୍ଚଟା ସାଢେ ଚାରିଟା ରୁ ଉଠିକି ଦି ଘଣ୍ଟା ପଢୁଛି। ତାପରେ ଆସି ଯାଉଛି କାର୍ଯ୍ୟାଳୟ କାମ ସାରିକି ଆଉ ରା ରାତିରେ ଏତେ ସମୟ ହଉନି, କାରଣ ଶରୀରକୁ ବି ବାଧା ଲାଗୁଛି, କଷ୍ଟ ଲାଗୁଛି, ଏତେ ବି ମାନେ କାମ କରି ହଉନି। ଯାହା ସକାଳେ ଦି ଘଣ୍ଟା ଅଢେଇ ଘଣ୍ଟା ପାଇଁ ପଡୁଛି ଆଉ। ସରକାରୀ ଫର୍ମ ଫର୍ମ ପକଉଛି ବାକି ବେସରକାରୀ ଅନୁଷ୍ଠାନରେ। ଦୁଇ ବର୍ଷ ହେଲାଣି କାମ ଚାଲିଛି ଆଉ। । ତମର କଣ ମାନେ ପଢାପଢି ଚାଲିଛି ନା କଣ?
ହଁ ମୋର ଏବେ ପଢା ପଢି ଚାଲିଛି।
କଣ ପଡୁଛ?
ମୁଁ ଏବେ ପ୍ଲସ ଥ୍ରୀ କରୁଛି।
ଯୁକ୍ତ ତିନି କ'ଣ କଳା ନା ବାଣିଜ୍ୟ ନା ବିଜ୍ଞାନ
କଳା।
ଆଛା ଏଇ ମାନେ ଯଉଠି ରହୁଚ ସେଇଠି, ନା ନାଇଁ ଏପଟେ
ନାଇଁ ମୁଁ, ଗାଁରେ ରହୁଚି ଆମ ଘରେ ରହୁଚି।
ଘରେ ରହୁଚ ନା, ଘରେ ରହୁଚ ବାପା-ବୋଉ ଥିବେ କିଛି ଚିନ୍ତା ହିଁ ନାହିଁ, ସବୁ ରୋଷେଇ ବାସ କରିକି ଦେଇ ଦଉଥିବେ। ହାତ ପାହାନ୍ତାରେ ସବୁ ଆସିକି ପହଞ୍ଚି ଯାଉଥିବ। କୌଣସି ଜିନ୍‌ଷ ରେ କିଛି ଚିନ୍ତା ହିଁ ନାହିଁ ତ
କେତେ କେତେ ଭାଇ ଭଉଣୀ ତମେ?
ଆମେ ଦି ଭଉଣୀ।
ତମେ ବଡ଼ ହେଇଥିବ।
ନା ନା ମୁଁ ସାାନ ବଡ଼ ଭଉଣୀ ସେ ଜବ୍ କଲେଣି।
ନା ନା ସେ ବାହାରେ ସଫ୍ଟ
ଆହୁରି ବଢ଼ିଆ ନା ତମର, ବେଶୀ ଗେଲ୍ଲା ସାନ ମାନେ ବେଶୀ ଗେଲ୍ଲା। ହୁଁ
ଏଇ ଏଇ ଶୀତ ଋତୁରେ ପିକ୍ନିକ୍ କରିବାକୁ ଭଲ୍ ଲାଗେ। ଶୀତ ଋତୁରେ
କଉଠି ଯାଇଚ ବୁଲାବୁଲି କରିବା ପାଇଁ? ହୁଁ ହୁଁ କଉଠିକି ଯାଇ ବୁଲାବୁଲି କରିବା ପାଇଁ।
ହଁ!
ସାଙ୍ଗମାନଙ୍କ ସଇତ ନା ପରିବାର ଲୋକଙ୍କ ସ--ତ
ନା ସାଙ୍ଗମାନଙ୍କ ସଇତ ଯାଇଚି, ପରିବାର ଲୋକଙ୍କ ସହିତ ବି ଯାଇଚି।
କୁଆଡ଼େ କୁଆଡ଼େ ସବୁ ଯାଇଚ? ଏମ୍ତି ଯାଇଚ ମାନେ ଧର ଆଜି ଗଲ ଦି ଦିନ ରହିଲ ଆସିଲ, ନା ନାଇଁ ଯଉ ଦିନ ଯାଇଚ ସେଇ ଦିନ ହିଁ
ସେମିତି ଯାଇନା, କି ସେ ଯଉ ଦିନ ଯାଇଚି ସେଇଦିନ ଆସିଚି, ମୁଁ ବାହାରେ ରହିନାଇଁ। ମୁଁ ବେଶି ଦୂର ବି ଯାଇଲି, ଏଇ ପାଖ ଆଖକୁ ଯାଇଚି।
ଉଁ ହୁଁ, ପାଖଆଖ ହେଲେ ବି ତ ବହୁତ୍ ଜାଗା ହେଲାଣି। ମାନେ ସମାନ୍‌ ଦିନରେ ଯାଇକି ବାକୁ ବହୁତ୍‌ ସାରା ଜାଗା ଅଛି ନାଇଁ କି?
ତମେ ଯାଇଛ, ତମୁକୁ ପିକ୍ନିକ୍ ବୁଲିବାକୁ ଭଲ ଲାଗେ ନା ନାଇଁ?
ହଁ ହଁ ଆମ ଯଉଠି କାମ କରୁଚି, ଆମ୍ର ବର୍ଷକୁ ଥରେ ଦଶ୍ ଦିନ୍‌ ଛୁଟି ଦିଅନ୍ତି।
ହୁଁ
ସେଇମାନେ ହିଁ ମିଶିକି କୁଆଡ଼େ ଯାଉ, ଏମ୍ତି ରାଜ୍ୟ ବାହାରକୁ ବି ଯାଉ। କି ନହେଲେ ଟିକେ ଦୂର, ଯେମିତି ପାହାଡ ପର୍ବତ ଞ୍ଚଳ ସେପଟକୁ ଯାଉ, ଦି ତିନ୍ ଦିନ୍‌ ରହିକି ଆସୁ ସମସ୍ତେ। ଦଶ୍ ଜଣ ବାର ଜଣ ଆଠ ଜଣ ଏମ୍ତି ଯାଉ ଆଉ। ଘର ଲୋକଙ୍କ ସହିତ ଏତେ କୁଆଡ଼େ ଯାଇ ହୁଏନି। କାରଣ ବାପା ଆମର ଏତେ ତାଙ୍କୁ ଟାଇମ୍ ହୁଏନି।
ରିସେଣ୍ଟ୍ ତ ରଜ ଗଲା, ରଜରେ କୁଆଡ଼େ ବୁଲାବୁଲି କରିବାକୁ ଯାଇଛ ନା ଯାଇନ?
ହ ରଜରେ ମୋର କାମ ଥିଲା ଛୁଟି ନଥିଲା, ଗୋଟେ ଦିନ୍‌ ଛୁଟି ଥିଲା। ତ ସେ ଗୋଟେ ଦିନ୍‌ ବି ମାନେ ମୁଁ ଯେହେତୁ ଏବେ ଏଚେଆର୍‌ ଆର କାମ କରୁଚି। ତ ଟିକେ କାମର ଟିକେ ଇଏ ଥିଲା। ସେଥିପାଇଁ ଆସିବାକୁ ପଡ଼ିଥିଲା, ମାନେ ତା ପରଦିନ କ'ଣ କାମ ହବ। ସେଦିନ ଆସିକି ସବୁ ଦେଖିବାକୁ ପଡୁଥିଲା ତାକୁ ସବୁ ବନେଇବାକୁ ପଡୁଥିଲା। ତ ଆଉ ହେଇ ପାରିଲାନି ରଜ ତିନି ଦିନ ମୋର କାମରେ କାମରେ ହେଇଯା
ହଁ।
ପଳେଇଛି। ତମେ କୁଆଡେ ଯାଇଥିଲ ରଜାରେ?
ନାଇଁ ଆମର ରଜରେ ଜେଜେ ଚାଲି ଯାଇଥିଲେ ତ ଆମର ରଜ କିଛି ହେଇନାହିଁ ସେମିତି
ନା ଆଗରୁ ଚାଲି ଯା
ନା ନା
ହ
ଏ ନାଇଁ ନାଇଁ ଜେଜେ ଯିବାକୁ ମାସେ ହେଇନାହିଁ ଆଜି ହେଲା ଅଠେଇଶି ଦିନି
କେମିତି କଣ ଚାଲିଗଲେ ମାନେ କିଛି ଦେହ ଖରାପ ହେଲା ନା ଏମିତି ବାର୍ଦ୍ଧକ୍ୟ ବୟସ ଅଧିକ?
ନା ବୟସ ବି ହେଇଯାଇଥିଲା ତାଙ୍କର ହଠାତ୍ ଷ୍ଟୋକ୍ ହେଇଗଲା।
ଓହୋ ହୋ ଭାରି କଷ୍ଟ ନା ପ୍ରିୟ ଜନଙ୍କୁ ହରାଇବା ଟା। ବହୁତ ମନେ ପଡୁଥିବେ ମଝିରେ ମଝିରେ ନା?
ହଁ ହଁ ତ ତମ ସେଟେ ପ୍ରସିଦ୍ଧ ଖାଇବାକୁ କଣ ବେଶୀ ମିଳେ? ଫେମସ୍।
ସବୁ କିଛି ଅଛି ସକାଳ ହେଲେ ଦହିବରା ପେଟେ ଖାଇଦବ ଆଉ କିଛି ଦରକାର ନାହିଁ। ଲୋକ କହୁଛନ୍ତି ସିନା ମାନେ ଦହିବରା ଅଲଗା ଜାଗାରେ ବହୁତ ଭଲ କିନ୍ତୁ ରାଜଧାନୀରେ ବି ଦହିବାର ଆମର କିଛି ଖରାପ ନା
କଟକରେ ତ ଫେମସ ଦହିବରା।
ସେଟା ତ ସମସ୍ତେ କହୁଛନ୍ତି ମୁଁ କିନ୍ତୁ କହୁଛି ସେଠି ଖାଅ ଆସିକି ରାଜଧାନୀ ରେ ବି ଥରେ ଖାଇକି ଦେଇ ଦେଖ। ତାପରେ କହିବ କୋଉଟା ବେଶୀ ଭଲ। ଆଉ ଖାଲି ବଦନାମ କରିଛନ୍ତି ଦହିବରାାରେ ରାଜଧାନୀ ଲୋକ ସସ୍ ପକେଇକି ଖାଉଛନ୍ତି କିଏ ଖାଉଛି କେହି ତମର ସେପଟେ କଣ ପ୍ରଶିବ ଭଲ ଖାଇବା? ସୁସ୍ସାଦୁ ବ୍ୟଞ୍ଜନ
ଖାଇବା ସବୁ ସେମ ଭଲ ଲାଗେ।
ହୁଁ
ସବୁ ଭଲ ମିଳେ ଆଉ।
ହଁ ବା ଆମର ମାନେ ଯେହେତୁ ଏଇ ଗୋଟେ ରାଜ୍ୟ ସବୁ ଖାଦ୍ୟ ଏପଟୁ ସେପଟ ପାଖାପାଖି ପାଖାପାଖି ଭଲ ହିଁ ଲାଗେ। ଆଜ୍ଞା ନାଇଁକି?
ହଁ ହଁ ବେଶି ଟିକେ ହେପଟେ ମିଠା ଭଲ ମିଳେ ଆଉ ଛେନା ମୁଡକି ଆଉ।
ହଁ କାଇଁ ଏଟା ମୁଁ କେବେ ଶୁଣି ନଥିଲି ନୁଆ ଶୁଣିଲି। କେବେ ଆସିଲେ ଆଣିକି ଆସିବ ଖାଇବା ଛେନା ମୁ
ଠିକ ଅଛି ହଁ
ସେରା କଣ ମାନେ ଆମେ ଦି ଭାଇ ମୁଁ ହଉଛି ବଡ ମୋ ସାନ ଭାଇ ଗୋଟେ ଅଛି ପାଠ ପଢୁଛି ଆଉ। ଛେନାମୁଡିକି କଣ ମାନେ ଘରେ ବନା ହୁଏ ନା ସେପଟେ ଏରିଆରେ ସମସ୍ତେ ବନାନ୍ତି ମାନ ଦୋକାନ ରେ। ଆ୍ା
ନାାଇ ଏପଟେ ଏରିଆରେ ସେ ଯେମିତି କଟକ କୁହନ୍ତି ଦହିବରା ଫେମସ ବୋଲି ସେମିତି ଏପଟେ ଛେନା ମୁୁଡିକି ଆଉ।
ହୁଁ ହୁଁ ହୁଁ। ଘରେ ତମ ବୋଉଙ୍କ ହାତ ରନ୍ଧାରେ କଉଟା ସବୁଠୁ ଭଲ ଲାଗେ ଖାଇବା ପାଇଁ? ମାନେ ବହୁତିଁ ବଢିଆ ବନାନ୍ତି
ବୋଉ ହାତ ରନ୍ଧା ତ ସବୁ ଭଲ ଲାଗିବ। ତାଙ୍କ ହାତ ଛାଡ଼ିଲେ ଆଉ କଣ ମିଳିବ?
ହ
ସେ ଯାହା ବି ରୋଷେଇ ହେଇଥାଉ ତାଙ୍କ ହାତରନ୍ଧା ଖରାପ କହିହବନି। ତ ଭଲ ହିଁ ହବ।
ହ ହ। ଏମିତି କେବେ ହେଇଛି ଯେ ଗୋଟେ କିଛି ଖାଇବା ବନେଇଛନ୍ତି ତମକୁ ଭଲ ଲାଗୁନି ଖାଇବାକୁ।
ନା ନା ମତେ ସବୁ ଭଲ ଲାଗୁଚି।
ସବୁ ଭଲ ଲାଗେ ନା।
ହଁ ସିଏ ବୋଉ ରୋଷେଇ କରି କରିକି ଯାହା ବି ଦେବେନା ସେ ଖାଇବାକୁ ଭଲ ଲାଗେ।
ମୋତେ ନାତି ମତେ ଯଦି ଏମିତି କିଛି ଭଲ ଲାଗିବନି ସେ ସେଟୁ ମତେ କହିବେ ଯେ ଆସେ ମୁଁ ତତେ ଖୁଆଇଦେବି। ସେଇ ଖାଦ୍ୟ ମୁଁ ନିଜେ ଖାଉନଥିବି ସେ ଖୁଆଇଦେଲେ ସବୁ ଖାଇବି ସେ ଆଉ ସେ ଗୋଟେ ସ୍ନେହ। ଆଉ ରଜରେ ତିନି ଦିନରେ ତିନିଟା ନୂଆ ପୋଷାକ ହେଇଥିବ ନା କଣ? ଏତେ ଆଗ ଆଉ ହଁ- ହଁ- ହଁ- ହଁ- ହଁ ଭୁଲି ଯାଇଥିଲି। ମୋତେ କ୍ଷମା କର। ଠିକ୍ ହୁଁ -ହୁଁ କାଲି ଏତେ ଆଉ କିଛି ଦୋଳି ଖେଳି ନଥିବ କି ଏତେ ରଜ ମଉଜ ଯୋଉ
ନା ନା ଏବେ ତ ଗୋଟେ ବର୍ଷ କିଛି ବି ମାନେ ହବନି ହଁ ଏବେ ତ ଗୋ ଗୋଟେ ବର୍ଷ କିଛି ବି ହବନି।
ଠିକ୍ ଠିକ୍ ବର୍ଷେ ପରେ ପରେ ଯାହା ଆଉ କୁଆଡେ ଯାଇଥିଲ କିଛି କିଣାକିଣି କରିବା ପାଇଁ ଯାଇ